ଫାଷ୍ଟ
ଆଜ୍ଞା ଆପଣ ଯେମତି ଟିକେ ଆପଣ ଆଉ ଯଦି ଟିକେ ଡେରି କରିଥାନ୍ତେ ତାହେଲେ ଶୋଇପଡିଥାନ୍ତି। ଆପଣଙ୍କ ଯୋଗାଯୋଗ କରିପାରିନ
ଆପଣ କଲା ପରେ ଆପଣ ନମ୍ବର୍ ପଠଉଚି କହିକି ପ ଉଥିଲେ ମୁଁ ସେ ଭିତରେ ଶୋଇ ପଡଥିଲି। ସୂର୍ଯ୍ୟମୁଖୀ ଫୋନ୍ କଲା ବୋଲି ମୁଁ ଉଠିଲି।
କଣ କଣ ପାଇଁ?
କଣ କଣ ପାଇଁ ମାନେ?
ଆଜ୍ଞା ମାନେ କଣ ପାଇଁ ଫୋନ୍ କରିଥିଲେ ଆପଣଙ୍କୁ?
କହିଲେ ସେଇଆ ଆଉ ମୁଁ ଯାହା କହିଲି ଆଉ ଅ,
ଆପଣ କଣ କହିଲେ ତାଙ୍କୁ?
ମୁଁ କହିଲି ଆଉ କହିଲିନି ଆଉ। ଏତେ ମୁଁ ବି ଏତେ ଧ୍ୟାନ ଦେଲିିନି କଣ କରିବା ଆଉ। ମୁଁ ବି ପଚାରିଲିନି ତୋତେ କହିଦେଲି। ତାପରେ ଏ ଖରାପ ଭାବିବୁନି କହିଲା ତ ମୁଁ କହି ଏ ସେଗୁଡା କିଏ ଖରାପ ଭାବେ।
ମୁଁ ମୋ ମହିଳା ମିତ୍ରଙ୍କୁ କହିଥିଲି ବୋଧେ ସିଏ କହିଦେଇଛନ୍ତି।
ସେଇଆ।
ମୁଁ ତାଙ୍କୁ କହିଥିଲି
ମୁଁ କହୁଥିଲି ମନା କଲେେ ତୋମେ କହିବନି ଏଇଗୁଡା ମୋତେ ପସନ୍ଦ ନୁହଁ ବୋଲି। ତୋମେ
ଆରେ ମୁଁ ସବୁ ଯାକ କହିନି ମୁଁ ଖାଲି ଏଇଟା କହିଲି କି ଆ ସିଏ ଗୋଟେ କଣ ଆଜି ତା ସହିତ ଗଲାନି ଜମା ବି କହିଲା କି ଆରେ ସିଏ ମୋତେ କହୁଥିଲା ତା ସହ ଯିବ ବୋଲି। କିନ୍ତୁ ମୋତେ କହିଲା କି ଜଲଦି ଚାଲ ଜଲଦି ଚାଲ ମୁଁ ଯିବି ଉଁ, ତା ସହିତ। ଆପଣଙ୍କ ସହିତ ତାପରେ କିନ୍ତୁ ସିଏ ମାନେ ଦେଖିଲା ବେଳକୁ ମୁଁ ଆପଣଙ୍କ ସହିତ ଯୋଉ ପଳେଇଲି ସେତେବେଳେ ପ୍ରଥମ ଥରକ। ମୁଁ ଥର ଯାଇକି ଆସିକି ଆପଣଙ୍କ ସହିତ ପଳେଇଲିନି କି।
ଓ, ହଁ, ହଁ।
ହଁ ସେଇଥରକ ହିଁ ସେ ଯାଇଥାନ୍ତା ଆପଣଙ୍କ ସହିତ। ତଳକୁ ମାନେ ମୋ ମହିଳା ମିତ୍ରଙ୍କ ସହିତ ଯାଇକି ଆସିଲା ପରେ ତ ଆପଣଙ୍କ ସହ ଯାଇଥାନ୍ତି। କିନ୍ତୁ ତା ଭିତରେ ମୁଁ ଉପରକୁ ଚଢିକି ଆପଣଙ୍କ ସହିତ ପଳେଇଲି।
ହଁ।
ଓ ତ ଆପଣ କହିିଦେଲେ ଟିକେ ମାନେ ସିଏ ଦେଖନ୍ତୁ ସିଏ ବି କହିଥାନ୍ତେ କହିଲେ। ତାଙ୍କ ସିଏ ମୋତେ କହିଲେ ମୋ ମହିଳା ମିତ୍ର ଏଇ କଥାଟା। ମୁଁ କହିଲି ହେଁ ଏମିତି ହେଇଥିଲା। ସେ ତ ଜାଣି ନାହାନ୍ତି ଏ କଥା। ସିଏ କହିଲା କି ହଁ ଏମିତି ହେଇଥିଲା ସିଏ ତ କହୁ ନା ମୋତେ ଯିବ ଜଲଦି ଜଲଦି କହିଲା ଉପରକୁ ଗଲା ବେଳକୁ ସେଇଲାକୁ ଆପଣ ପଳେଇଚନ୍ତି ତାଙ୍କ ସହିତ। ମୁଁ କହିଲି ଓ ଏମିତି ହେଇଥିଲା ତାହାଲେ ଓ, ଆ, ଇସ, ଉଁ, ଶୁଣିଲେ ଆପଣ ଟିକେ ହଁ ତ ସେଇଟା ସେମିତି ନୁହଁ ତ ସାଙ୍ଗ ମାନଙ୍କ ଭିତରେ ଟିକେ ମାନେ କଣ ଭୁଲ ବୁଝାମଣା ଟା ଠିକ ହେଇଯିବା ଭଲ।
ଆଉ କଣ ଖବର? ଆଚ୍ଛା ଆପଣ ମୋତେ କୁହନ୍ତୁ ଆପଣଙ୍କର ଯୋଉ ମିତ୍ରର ଜନ୍ମଦିନ ଅଛି। ଆମେ କଣ ତ ମାନେ କଣ ଉପହାର ଦବା?
ନ ଦେବା।
ଆଜ୍ଞା। ଆପଣ ଏତେ ଧୀରେ କହୁଚନ୍ତି ଆପଣଙ୍କୁ ବୋଧେ ନିଦ ଲାଗିଲାଣି ତ ଏଇଟା ଆମ ଆମେ ଶେଷ ଯୋଗାଯୋଗ କରିକି ଶୋଇପଡିବା। କଣ କହିଲେ?
ଶୋଇବେ କହୁଛନ୍ତି ହେଲେ ଶୋଇପାରିବେ କିନ୍ତୁ ମୋତେ ନିଦ ଲାଗିନି।
ସେ କି ଯୋଉ ଆପଣଙ୍କ ଶବ୍ଦଟି ତ ଯୋଉ ଶୋଇଲା ଭଳିଆ ହିଁ ଲାଗୁଛି। ଟିକେ ଆପଣଙ୍କୁ ନିଦ ଲାଗିଲା ଭଳିଆ? ଆପଣଙ୍କୁ ନିଦ ଲଗୁନି?
ନିଦ ଲାଗୁନି ଲାଗୁଥିଲା ସେତେବେଳେ ଶୋଇ ପଡିଥିଲି। କିନ୍ତୁ ସେ ସୁରଜ ଫୋନ କଲା ବେଳେ ପୁଣି- ସୁରଜ ନା କିଏ ଫୋନ କଲା ମୁଁ ଉଠିଗଲି। ସୁରଜ ନୂହ୍ନ ଆ ଆଉ ଗୋଟେ, ସା- ଆଉ ଗୋଟେ ସାଙ୍ଗ ଫୋନ କରି- ଆରେ ସରି ସରି ସରି ସାରୀ, ଏଇ କ୍ଷମା ପାର୍ଥନା କ୍ଷମା ପାର୍ଥନା
ଆଜି କଣ କ୍ଷୀରଟି ଭଲ ଲାଗୁନାହିଁ? ଜପ
କ୍ଷୀର ଭଲ ଲାଗୁନାହିଁ?
ଆଜି ଆପଣ ଦେଇଛନ୍ତି କି? ଆଉ ସେଇ ଯୋଗୁ ଆଉ ଭଲ ଲାଗୁନି ଆଜି। ଅ ହଉ ଠିକ୍ ଅଛି।
କଣ କହିବି ଆଉ। ମୁଁ ଭାବିଲି
କଣ ଭାବିଲେ ଆପଣ?
ମୁଁ ଭାବିଲି, ଏମିତି କଣ ଫୋନ କରିକି କହିଲାଣି ମୁଁ କଣ କହିଦେଲେ ନା କଣ ଇଏ? ସ ହଉ।
ମୁଁ ମହିଳା ମିତ୍ରଙ୍କୁ କହିଥିଲି, ସିଏ ବୋଧେ କହିଦେଇଛନ୍ତିୁ। କାହିଁକି ନା ମୁଁ ଫୁଲଙ୍କ ସହିତ ଏଇ ସବୁ ବିଷୟ ରେ କଥା ହେଇନିି। ସିଏ ମତେ କଲ୍ କରିଥିଲେ। ମୁଁ ଖାଲି ପଇସା ହିସାବ କଥା କଥା ହେଇଥିଲି। ଆଉ ସିଏ କଣ କହୁଥିଲେ ତାଙ୍କୁ ଘରକୁ ଯାଇକି ଯୋଉ ଗାଳି କରୁଥିଲେ, ସେଇଟା କହୁଥିଲେ। ଆଉ କିଛି ଆମେ କଥା ହେଇନୁ। ଶୁ ଆଉ ମୁଁ ଗୋଟେ ଲେଖୁଛି ତ କାହାଣୀ ଟେ
କୀ କାହାଣି?
ମାନେ ମୁଁ ଭାବୁଛି ଯୋଉ ମୁଁ ଭିଡିଓ ବନଉନାହିଁ କି?
କୋଉ ଭିଡିଓ, ଆପଣ ତ ବହୁତ ଭିଡିଓ ବନେଇଛନ୍ତି?
ନାଇଁ ଯୋଉ ଛାଡୁଛି ଆମର, ଯୋଉ ଆପଣ ଦେଖୁନାହାନ୍ତି କି ଆମର ଇଣ୍ଟରନେଟ୍
କୋଉ ଭିଡିଓ କହିଲେ ତ?
ମାନେ ସବୁ ଯୋଉ ଭିଡିଓ ଛାଡୁଛି ସେ ସବୁଠୁ ଟିକେ ଅଲଗା କରିବାକୁ ଚାହୁଁଛି ଏବେ।
ଓହୋ।
ତ ମୁଁ ମାନେ ଅଲଗା ମାନେ, ମୁଁ ଆପଣ ଗୋଟେ ଦେଖିଥିଲି ଆପଣଙ୍କ ଫିଡ୍, ମାନେ ଆପଣଙ୍କ ଫୋନ ରେ ଆସୁଥିବ ଯଉ ଥାଏନି ମାନେ ପ୍ରଥମ ଅଧ୍ୟାୟ ତା ଦ୍ଵିତୀୟ ଅଧ୍ୟାୟ ତୁତୀୟ ଅଧାୟ। ଆଜ୍ଞା। ସେମିତି କରିବି ବୋଲି ଭାବିଥିଲି। ଆଉ ପ୍ରଥମ କର କେବଳ ମୁଁ ମାନେ ଭାବିଛି ଏଇ ନା ଗୋଟେ ମାନେ ପ୍ରଥମ ଅଧ୍ୟାୟ ଟା କଣ କରିବି ଭାବି ସାରିଲିନି। ଆ କଣ ମୋର ଯୋଉ ଆମର ଇଏ ର ନାମ ହଉଛି, ଅ ଆପଣ ଜାଣି ଛନ୍ତି ଯୋଉ ଚୁନା କରିଦବା, ମାନେ ଗୋଟେ ଜିନିଷକୁ ଭାଙ୍ଗିକି ଚୁନା କରିଦବା ତାକୁ କଣ କୁହନ୍ତି?
ଭାଙ୍ଗି ଦବା।
ଆପଣ ଇଂରାଜୀ ଶବ୍ଦ କୁ ନିଜେ ଭାବନ୍ତୁ। ରହିଥା ମୁଁ କହୁଛି। ଯଉ ଆମର କଲେଜ ର କଣ? ଆମର ସେଟା କଲେଜ୍ ର ଗୋଟେ କ୍ୟାମ୍ପସ ଥାଏ।
ହଁ।
ହଉ ଗୋଟେ ଏଇ ଶାନ୍ତ ସୂତାର ଗୋଟେ ନିଜର
କ୍ୟାମ୍ପସ ଉପରେ ଗୋଟେ ଜାଗା ଟେ
ଉପରେ ଜାଗା ଦେଇନୁ ଉପରେ ମାନେ ଆମର ଗପଡି ଆ କ୍ୟାମ୍ପସ ତ କରିଛି ପ୍ରଥମ ବିଦ୍ୟାରେ କଣ କଣ
ତାର ଲେଖା ଲେଖି ସାରିଲେଣି ଆପଣ?
ହଁ ଏଇ ଏବେ ଲେଖ ଆଜ୍ଞା ମୁଁ ଲେଖି ନାହିଁ ମୁଁ କହିଲି ମୁଁ ଭାବିଛି ତ ଲେଖିବି ତ
ଆଚ୍ଛା।
ଲେଖିବି କିନ୍ତୁ ମୁଁ ଇଏ କରିବି ମାନେ କଣ କହିଲେ ମାନେ ସେଥିରେ ଆମେ କଥାବାର୍ତ୍ତା ହବନି।
ମାନେ ବୁଝି ପାରିଲିନି?
ବିନା ଯୋଉ ଡାଇଲଗ ଥାଏ ବିନା ଡାଇଲଗରେ ସେଥିରେ ଟିକେ ମାନେ ଏମିତି ଇଏ ହୁଁ ଚାଳ ଚାଳ ନାଇ ଚଳ ଦୀପ ଟିକେ ଦୀପ ଗୁଡାକ ନିଆ ହବ
ତମେ ନିଦରେ କହୁଛ କି?
ନାଇ ତ
ଆଉ ତ କଣ କହୁଛ ଭଳସେ କୁହ?
ଆରେ ଓଡିଆ ଶବ୍ଦ ଖୋଜି ଖୋଜି ମୁଁ କହୁଛି ଟିକେ। ଜାଣିପାରୁନି ଯୋଉଟା ଟିକେ ଅଧା ମିସିକି କହିଦେଉଛି।
ହଁ ଇଂଲିଶ କହିଦେବ ଚ ଚଳିବ ଆପଣ ଏତେ ଆଉ ଓଡ଼ିଆ ଖୋଜନ୍ତ
ନା ମୁଁ ହିନ୍ଦୀରେ କଥା ନଁ ଆମ ଓଡିଆ ଭାରି ବଢିଆ ଆମ ଓଡିଆ ସଂସ୍କୃତି ଭାରି ବଢିଆ। ଆଉ ଓଡିଆ ଦେଶ ଭାରି ଵଢିଆ ଓ ସରି ଓଡିଆ ରାଜ୍ୟ ଭାରି ବଢ଼ିଆ। ଆମ ଓଡିଶା ଭାରି ବଢ଼ିଆ ଆମ
ଓଡିଆ ମାଷ୍ଟର ଭଲ ପଢଉଥିଲା ଆଉ। ଓଡିଶା ରାଜ୍ୟ ଆପଣଙ୍କର ଭଲ
ଆପଣ ଏମିତି କଣ କଥାବାର୍ତ୍ତା କରିଛନ୍ତି ଆପଣ ଜାଣିପାରୁନାହାନ୍ତି ଆପଣ ମୋଠୁ ମାଡ଼ ଖାଇବେ। ଆପଣ ବିଶ୍ୱାସ କରିପାରିବେନି ମୁଁ ଏବେ ଶୋଇଚି ଆଖି ବନ୍ଦ କରିଦେଲି ଏବେ ମାନେ ମତେ ଲାଗୁଛି କି ମୁଁ ପାଣିରେ ବୁଡ଼ୁଛି। ମାନେ ଟିକେ ହେ ଅଧିକା ମାନେ ମାନେ ଭାବୁଛି ଆଉ।
ଏମିତି ହେଲା କଥା ଆଉ।
ସେଇ ଯୋଉ ଆ ଷାଠିଏ ଟଙ୍କା ଟେ ଏଇ ଯୋଉ ପଠେଇଥିଲା ଆପଣଙ୍କ ଆଉ ଜଣେ ମହିଳା ମିତ୍ରଙ୍କୁ ସୁର୍ଯ୍ୟାମୁଖି ସେ ଏକ୍ଟୁଆଲ ମାନେ ସେ କହିଲା ଯେ ଶହେ ଷାଠିଏ ଟଙ୍କା ମୋର ପଠା ଆଉ ଷାଠିଏ ଟଙ୍କା ତାଙ୍କର ପଠା କିନ୍ତୁ ମୁଁ ଭାବିଲି ଖାଲି ଶହେ ଷାଠିଏ କହିଥିଲି ସେଥିପାଇଁ ମୁଁ ଶହେ ଷାଠିଏ ତାକୁ ପଠେଇବି ସେ ଭାବୁଛି ଯେ ଶହେ ଷାଠିଏ ପଠେଇକି ମୁଁ ଆଉ ଏକ୍ସଟ୍ରା ଷାଠିଏ ଟଙ୍କା ପଠେଇଛି। ତ ସିଏ ସେଥିପାଇଁ ଷାଠିଏ ଟଙ୍କା ପଠେଇ ଦେଇଛି ମୋ ଆଡୁ ତାଙ୍କୁ।
ଓହୋ ଆଜ୍ଞା। ହଁ ହଁ ବାକି ଷାଠିଏ ମାନେ ସତୁୁରି ଟଙ୍କା ଆପଣ ଜାଣିଛନ୍ତି ତ? ତ ମୁଁ ତାଙ୍କୁ ମୁଁ ତାଙ୍କୁ ସେୟା କହିଲି ଆପଣଙ୍କ ମ ସେ ଯୋଉ ଫୁଲଙ୍କୁ କହିଲି କି ଆଉ କୋଡିଏ ଟଙ୍କା ।
ହଁ ହଁ ମୁଁ ଦେଇଦେଲି ଦେଇଦେଲି ଆଉ କୋଡିଏ ଟଙ୍କା ପଠେଇଵି।
ଆଉ ମୁଁ ବି ତାଙ୍କୁ କହିଦେଇଛି। ସେ କହିଲେ ହଁ ମୁଁ ଦେଇଦେବି, ଆଉ ସମସ୍ତେ ଦେଇଥିଲେ ଆଉ।
ଆଉ ଆପଣ କଣ ଖାଇଲେ ଆଜି?
ମୁଁ? ମୁଁ ଆଜି ଖାଇଲି ବରା ତରକାରୀ। ମୁଁ ବା କହିଲି ମତେ ସୂର୍ଯ୍ୟମୁଖୀ ଫୁଲ ଫୋନ କରଥିଲେ ମୁଁ କହିଲି ବରା ତରକାରି ଖାଇ ଆପଣଙ୍କୁ ବି କହିଲି ବରାତରକାରୀ। ବୋଲି।
ହଁ ହଁ
ମୁଁ ଉଠି ପାରିବି ନାହିଁ ଆଜ୍ଞା। ଆପଣଙ୍କର ଯାହାବି କାମ ଅଛି ଆପଣ ସେଇ ସାଇଡ ରେ କରିଦିଅନ୍ତୁ। ଆପଣ ମୋ ଉପରେ ବି କପଡା ଗୁଡାକ ପକେଇ ପାରିବେ କିନ୍ତୁ ମୁଁ ଉଠି ପାରିବିିନି।
ମତେ। କେତେ ଆପଣ ଟିକେ କଥାବାର୍ତ୍ତାର ଶଳୀନତା ରଖନ୍ତୁ ଟିକେ। ଆପଣ ଜାଣିପାରୁନାହାନ୍ତି ବୋଧେ କାମ କରୁଛି ଆପଣ ବାଡଉଛନ୍ତି କଣ ମତେ? ବାଡେଇଲେ କଣ ପାଇଁ ଆପଣ ମତେ ଵା ବାଡ଼େଇଲୁ କଣପାଇଁ କାମ କରୁଚି ମୁଁ ର ରଖୁଛି ମୁଁ। ଆପଣ କି କରିଥିଲେ ଏଇଟା ଆପଣ କରିଥିଲେ ଆପଣ ରଖିଲେ।